ହାଲୋ।
ହଁ ଦିଦି।
ହଁ କଣ କରୁଚ?
କିଛି ନାଏଇ କଲେଜେ ତ ଛୁଟି ଅଛି। ମାଲାମ ଘୁମେଇଲା ସ୍ନେହରେ ଡେଟେ ର। ତ ଏମିତିଆ ଘରେ ବୁଲିବା କଥା କଣ ଏ ରୁମ୍ ସେ ରୁମ୍। ତେରୁ ମେରୁମ୍।
ହୁଁ ହୁଁ।
ବିଜାର ଲାଗିବା କଥା ଆଉ କିଛି ନାହିଁ। ହୁଁ ଗୋଟେ ଅଭ୍ୟାସ ହେଇ ଯାଇଛି ନା କଲେଜେ ଯିବା ଆସିବା ସେ ସବୁ ଜିନିଷରେ ତ ବାକି ଟାଇମ୍ ଘରେ ଖାଲି ବୟାଟା ବି ଜାର ଲାଗୁଚି। ଯେହେ।
ଲାଗିବ କାଲିଟାମ୍ ରେ ଆଉ ଏବେ କଣ ତମର ସେମିଷ୍ଟାର ଓୟାର କେବେ ଅଛି? କି ଉଁ।
ଏବେତ ଗୋଟେ ସେମିଷ୍ଟାର ସ ଅ ମାସେ ହବ ଏବେ ମାସ ନାଇଁ ଦି ମାସ। ଆହୁରି ଅଛି ସେମି ତାମର ତା ପରେ ସରିଲା।
ଆଚ୍ଛା ଆଛା ହେଲେ ତମର ଏବେ ଫାଇନାଲ୍ ଇୟର ନା ଥାର୍ଡ ଇୟର? ହାଲୋ। ହାଲୋ।
ଏ ଆର
ହଁ ମାମା ନେଟୱକ ଇସ୍ୟୁ ଟିକେ ହେଲା ତ ତମର ଏବେ ଫାଇନାଲଇୟର ନା?
ହୁଁ।
ଓହୋ ମୁଁ ଭାବିଲି ତମର କଲେଜରେ ଓହୋ। ତମ କଲେଜ୍ ରେ ଆସିଛି ମୋର୍ ତ ଏବେ ଇଏ କମ୍ପାନୀ ବଗରା।
ହୁଁ ଆ ପୂର୍ବଥର କ ପ୍ଲେସ୍ ମେଣ୍ଟ୍ କମ୍ପାନୀ ଆସୁଛି। ସିଏ ତମ୍ କୁ ତମକୁ ଇଣ୍ଟ୍ରଭିୟୁ ପ୍ୟାନେଲ୍ ରେ ବସେଇବାକୁ ଦେବ ବଟ୍ ତମ ଜବ୍ ଦବନି।
କନ ପାଇ କା?
କେଜାଣି କାଇ ଜଣା ନାଇ ମାନେ ଏଥରେ ଆମକୁ ଆମ କଲେଜ୍ ଟିସିଏସ୍ ଆସିଥିଲା ମାତ୍ର ଆମ କଲେଜ୍ ରେ ଗୋଟେ ଝିଅ ଥିଲା ଯିଏ କିି ଆମ ସାହିରେ ହିଁ ରୁହେ। ସିଏ ବସିଥିଲା ତାର ସ୍ରିଲେକ୍ସନ୍ ବି ହେଲା ବଟ୍ ତାକୁ ଏବେ ଯାଏ ଲେଟର୍ ଆସିନି। ତାର ସିଲେକ୍ସନ୍ ମାନେ ଇଣ୍ଟରଭି୍ୟୁ ଦେଇକି ଗୋଟେ ଥ୍ରୀ ଫୋର୍ ମଂଥ ହେଲାଣି ମାତ୍ରା ତାକୁଏବେ। ଏବେ ଯାଏ ଇଣ୍ଟଭ୍ୟୁ କଲ୍ ଆସିନି ମାନେ ରିପୋଟିଙ୍ଗ୍ କଲ୍ କୋଉଠି ଅଛି କଣ? ଅଛି କନଫର୍ମେସନ୍ କଲ୍।
କିଛି ଆସିନି ଖାଲି ନର୍ମାଲ୍ ମେସେଜ୍ ଆସିଲା କିି ତମର କାନଫର୍ମେସନ ହେଲା ବୋଲି ନା କଣ?
ନାଇଁ ସେଟା ଖାଲି କଲେଜ୍ କହିଲା ଯେ ହେଇଛି ବୋଲି।
ଓ ସେମିତିରେ ହବ କି କମ୍ପାନୀରୁୁ ମେସେଜ୍ ଆସିବାର ଅଛି ନା ଆସିଲା ଜଣାପଡିବ ସେମିତି କିଛି ଜଣା ପଡିବନି।
ହୁଁ କଲେଜ୍ ମାତ୍ର ତାର ପିଅର୍ର୍ ସେଲ୍ଫ୍ ରେ କହିଦେଇଛି ଯେ ଏତିକି ପିଲାକୁ। ନିଷ୍ଟ୍ ଟିିସିୟେସ୍ ରୁ ଦେଲାବୋଲି ବଟ୍ କିଛି ହେଇନି।
ଶିଲି ରୁ ଆହୁରି କେତୁଟା ନେଇଥିବେ ତାଙ୍କେ। ସେମିତି କଣ କରିଥିବେ ଉହୁଁ। ହୁଁ ତାପରେ ମେଲ୍ ଆଇଡି ନମ୍ବର୍ ସବୁ ସେମ୍ ରହି ମାନେ ରହିବାର ଅଛି କାନାଇଟ୍ କରକଟ୍ ବୁଝିଲ ଯେତେବେଳେ ତାଙ୍କେ ତମ ସହିତ ରିଚ୍ ହେବେ ତମକୁ ତାହେଲେ ତମେ ରିଚ୍ ହେବାର ଅଛି ସାର୍। ହଁ ରିଚ୍ ହଉ ଥିବାର ଅଛି ମେଲ୍ଆଇଡିବେଗେରା ସବୁ।
ସେ ସବୁ ଷ୍ଟାର୍ଟିଂ ରେ ହିଁ କଲେଜ୍ ଚେକ୍ କରିଦିଏ ଭେରିଫାଏ କରିଦିଏ କାରଣ ଯାହା ହେଲେ ବି କଲେଜ୍ ର ନାଁ ଯାଏ ନା ଜେସେ ନିସ୍ଟ୍ ର ପିଲା ଟା। ଆଜି ଜଫ୍ରାସର୍ ଆସିଛି ଯାହ୍ନାବି ବଟ୍ ଦିଏନି ନିଷ୍ଟି ରେ କମ୍ପସ ଦିଏନି ବସ୍ ପବଲି ସିଟି ପାଇ ତାକୁ ଏବେ ଯଦି ମିଷ୍ଟୁ କିଏ କ୍ୟାମ୍ପସ୍ ଦବନି ତ କେବେ ବି ପିଲା ଆସିବେନି ନା। ମାନେ ଜଏନିଙ୍ଗ ହେବେନି ଏତେ ଏମିତି କଲେ ପିଲା ଜଏନ୍ ବି ହେବେ। ତ ସେଥିପାଇଁ ସେ ସେମିତି କରନ୍ତି। ଏଇଟା ସମସ୍ତେ କହୁଛନ୍ତି। ତ ଆମେ କହିଲୁ ହଉ ଆମ ଟାଇମ ଆଇଲା ଆମେ ଦେଖୁ ଆଉ କଣ କହିପାରୁ ତମେ।
ଯେତେ ଯାଏ ଆମ ଟାଇମ୍ ଆସିନି ଆମେ କିଛି କହିପାରିବୁନି ନା। ତ ସେମିଦି। ହାଲୋ। ହାଲୋ। ହାଲୋ।